ନମସ୍ତେ
ନମସ୍ତେ, ନମସ୍ତେ। ଆଉ କଣ କରୁଛ?
ଏଠି ବସିଚି ଆଉ। ତମେ କଣ କରୁଥିଲ?
ମୁଁ ସେଇ ବସିଥିଲି। ଖାଇବା ପିଇବା ହେଇଗଲାଣିି?
ହଁ ଖାଇଛି। ଆଜି ମାଛ ଖାଇଛି।
ଆଛା।
ତମେ କଣ ଖାଇଥିଲ?
ଆମର ଚିକେନ ବିରିୟାନୀ ଖାଇଛି।
ଉଆଓ ଭଲ କରୁଛ।
ମୋ ଭଉଣୀର ବଡେ ଥିଲା ତ, ସେଇଥିପାଇଁ।
ଓହୋ। ଆଉ, ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ତମ ଦେହ ଭଲ ଅଛି ନା।
ହଁ ଦେହ ଭଲ ଅଛି। ଆଉ ଗରମ କେମିତି ହଉଛି?
କିନ୍ତୁ ଗରମ ପ୍ରବଳ ହୋଉଛି କାଲି ରାତି ଟିକେ ବର୍ଷା ହେଇଥିଲା ଏବେ ଟିକେ ମାନେ ବର୍ଷା ପାଗ କରିକି ରଖିଛି ଟିକେ ଗରମ କମ୍ ଅଛି।
ଆଜି ପୁରା ଗୋଟେ ଦିନ୍ ବି ପାଗ ପୁରା କାଉଁଳେଇଚି ମାନେ ଆଁ ଗର ଗୁଳୁ ଗୁଳି କିନ୍ତୁ ହଉଛି ଗରମ ବି ଲାଗୁଛି କିନ୍ତୁ ଏତେ ବି ନୁହେଁ।
ହଁ ଏବେ ଟିକେ ପବନ ହଁ ଏ ଗରମ ପଡ଼ିଲେ ଆଉ ମଣିଷ ବଞ୍ଚିବନି।
ହଁ ପରା।
ହୁଁ ଆଉ ସବୁ ରଜର ସପିଂ କରି ସାରିଲେଣି ନା।
ନା ମୁଁ ଯାଇନି ଗରମରେ କୁଆଡେ ଯିବାକୁ ବି ଇଛା ହଉନି।
ହଁ ଗରମ ଯୋଉଁଭଳିଆ ହଉଛି ଆଉ ଡ୍ରେସ ଆଣିଲେ ହିଁ ପିନ୍ଧି ହବନି ଭଲ ସେ।
ହଁ ଆରେ ଦେଖ ଆମେ ଏ ସବୁ ଜିନିଷ କିଣି ଆଣନ୍ତି କିନ୍ତୁ ପିନ୍ଧନ୍ତିନି ଏଇଥିପାଇଁ କି ହେ କିଏ ପିନ୍ଧୁଛି ଗରମ ହଉଛି। ଆ ବି ସେବେ ବି ମୁଣ୍ଡ ବି ସଫା କରିଥାନ୍ତି ସେଥିପାଇଁ ବେଶୀ ଗରମ ଲାଗେ।
ଚୁଟିଟା ଖୋଲା ହେଇକି ଥାଏ ନା ସେଇଥିପାଇଁ ମାନେ ଅଧିକ ଗରମ
ହଁ।
ଆଉ ନୂଆ ଡ୍ରେସ୍ ପିନ୍ଧିଲେ ତ ଆହୁରି ଗରମ ଲାଗେ ପୁରା।
ଆଉ। ଓନ ଥରେ ଧୋଇଦେଲେ ତାକୁ ପିନ୍ଧିଲେ କିଛି ନାହିଁ ଆଉ ଏଇଗୁଡା ସବୁ ଯୋଉ ଇଏ ପୁରା ଚୁମ୍କି ବାଲା ଡ୍ରେସ୍ ଆଣିଲେ ଭଲ ପିନ୍ଧି ହବନି ଏ କଟ- କଟନର ପୁରା ସିମ୍ପୁଲ ଡ୍ରେସ୍ ଆଣିଲେ ଧୋଇକି ବି ପିନ୍ଧି ପାରିବା।
ହଁ ସେଟା ଟିକେ ନରମ ହେଇଯାଇଥିବ ନା।
ହଁ ହଁ ତମେ
ନାଇଁ ଆମେ ବି ଯାଇନୁ ଆମେ ଯିବୁ ଆଣିବା ପାଇଁ ଆଉ।
କାଲି ଯିବ ନହେଲେ ଆଜି ଯିବ ଆଉ।
ହଁ ଏଇ ଦେଖିବା ଯଦି ବର୍ଷା ନହେଲା ଚାରିଟା ବେଳେ ଯିବା ନହେଲେ ଯଦି ବର୍ଷା ହେଲା ତାପରେ ପୁଣି କାଲି ଯିବା ଆଉ।
ହୁଁ।
ଆଉ।
ବର୍ଷା ନ ହଉ ବର୍ଷା ହେଲେ ମାନେ ମତେ ଭଲ ଲାଗେନି। ବର୍ଷା ଏଇ ଯୋଉ ଠିକ୍ ଦେଖିବ ଚାରିଟା ଟାଇମରେ ହବ କିଏ କୁଆଡେ ବୁଲିବାକୁ ଯାଇଥିବେ ଖେଳିବାକୁ ଯାଇଥିବେ।
ହଁ ଏଇଟା ସତ କଥା ସକାଳୁ ମାନେ ଏମିତି କରିକି ରଖିଥିବ ଯେମିତି ଚାରିଟା ସାଢେ ଚାରିଟା ହେବ ପୁଣି ସେଇଠୁ ବର୍ଷା ପକେଇବା ଆରମ୍ଭ।
ହଁ ମତେ ଜମା ଭଲ ଲାଗେନି ସେଥିପାଇଁ।
କିନ୍ତୁ ଗରମ ବି ପ୍ରବଳ ହଉଚି।
ହଁ ବହୁତ ହଉଛି।
ହଁ
କିନ୍ତୁ କୋଉ ବର୍ଷ ବି ଏତେ ବି ଗରମ ହୁଏନି ଏଇ ବର୍ଷ ଯେତିକି ହେଇଛି।
ହଁ ପା ବହୁତ ଗରମ ହେଇଚି ମାନେ ପାଣି ବି ମାନେ ଠିକ୍ ଟାଇମରେ ହେଇନି କି ଭଲସେ ହେଇନି।
ନା। ସେଥିପାଇଁ ମାନେ ଗ ହଁ। ମୁଁ କହିଲି ସେଥିପାଇଁ ଗଛ ଉରା ପୁରା ଝାଉଁଳି ପଡୁଚନ୍ତି।
ହଁ ଗଛରେ ନୂଆ ପତ୍ର ବି ଉଠିନି।
ନାଇଁ।
ଏ ରଜ ଟାଇମ ଆସିଲେ ବର୍ଷା ହୁଏ କିନ୍ତୁ ଏ ବର୍ଷ ରଜ ଟାଇମ ରେ ବି ବର୍ଷା ସା କିଛି ନାହିଁ ଗରମ ହଉଛି।
ଆରେ ବର୍ଷା ଟାଇମ ରେ ବର୍ଷା ତ ଛାଡ ପାଗ ଟା କାଉଁଳିଆ କରେ। କିନ୍ତୁ ଏବେଠୁ କାଉଁଳିଆ କରୁଛି ଗୁଳୁ ଗୁଳି ତ ବନ୍ଦ ହଉନି ଆଉ ଗରମ ତ ଛାଡ।
ସେ ବର୍ଷା ହଉନି କି ଗୁଡୁ ଗୁଳି ବି କମୁନି। ସେ ପୁଣି ଗରମ ବି ହଉଛି।
ହଁ।
ଯୋଉ ଦୁଃଖ
ହୁଁ।
ତମ ଘରେ ସମସ୍ତଙ୍କ ଦେହ ଭଲ ଅଛିନା?
ହଁ ଭଲ ଅଛି ଏବେ ତ ସିଜନ ଚେଞ୍ଜ ହଉଛି ଜର ଥଣ୍ଡା ହଉଛି ଆଉ।
ହଁ କେତେବେଳେ ବର୍ଷା କେତେବେଳେ ଖରା।
ନାଇଁ ଯୋଉ ଇଏ ହଉଛି ଭାଇରସ ଗୋଟେ ଜର ଆସିଛି। ତିନି ଦିନ ହଉଛି ସେଟା। ପୁରା ହଉଚି ତ ପୁରା ଦୁର୍ବଳିଆ କରିଦଉଛି।
ହୁଁ ଆମ ଘରେରେ ମାନେ ମୋ ସାନ ଭଉଣୀ ହେଇଥିଲା। ତାକୁ କାଶ ଜର।
ହଁ ମାନେ ଭଲ ବି ଲାଗୁନି ଠିକ ସେ କଥା ହବା ଉ ଇଏ ବି ହଉନି ତଣ୍ଟି ବଣ୍ଟି ପୁରା ପୁରା ଜରସ୍ ହେଇଯାଉଛି।
ହଁ ବା ତାର ଯେମିତି କାଶ ହେଇନି ପୁରା ତଣ୍ଟି ବଥା ହେଇଗଲା ପେଟ ପୁରା ବଥା ହେଇଗଲା।
ହୁଁଁ। ତମ ଘରେ ଦେହ ଭଲ ଅଛି ସମସ୍ତଙ୍କର?
ହୁଁ ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛିତମେ ସାନ ଭଉଣୀ ତାର ଦେହ ଖରାପ ହେଇଯାଇଛି।
ତାଙ୍କର ବା ଆଜି ଜନ୍ମଦିନ।
ହଁ ତା ଜନ୍ମଦିନରେ ତା ଦେହ ଖରାପ ହେଇଯାଇଛି।
ଆଉ ପୁଣି ଆଜି ରାତିକି କଣ ହଉଛି ତାହେଲେ।
ରାତିରେ ଦେଖିବା କଣ ହଉଛି। ସେଏତ ମନା କଲା କହିଲା ନା କାଟିବିନି କିଏ ପୁଣି ତା ମୁଁ କିଣିଥିଲି। ସେ କଣ କରିବା ଆଉ।
ଓଁ ହ। ହଁ ଆଉ ଆଜ କାଲିଆ ଛୁଆ କଣ କେକ୍ କାଟୁଛନ୍ତି। ଏବେ କହୁନାହାନ୍ତି କେକ୍ କାଟିବନାମ ବାହାରକୁ କୁଆଡେ ନେଇଯା ଆମେ ସେଠି ମାନେ ବୁଲାବୁଲି କରି କି ଖାଇ ପିଇକି ଆସିବୁ।
ହଁ। ହ ଖାଇବା ଯେମିତି ଏବେ ବ ସମସ୍ତଙ୍କୁ ବହୁତ ପସନ୍ଦ ଲାଗେ।
ତମେ ଯୋଉ ଚିକେନ ବିରିୟାନୀ ଟା କିଣିକି ଆଣିଥିଲ ନା ଘରେ ବନେଇଥିଲ?
ନା ଆମର ବୋଉ ରୋଷେଇ କରନ୍ତି।
ଓହୋ, ମାନେ ଚିକେନ ବିରିୟାନୀ ବି କରିଦେଇଥିଲି ଆଜି।
ହଁ।
ଅ ହ ତମେ ଜାଣିଛ ତାର ରେସିପି କେମିତି ବନାନ୍ତି?
ହଁ ମୁୁ ମାନେ ଦେଖିଛି ମୁ କେବେ ତିଆରି କରିନି ମୁଁ ଦେଖ ଦେଖିଛି ହଁ ଦେଖିଛି ବୋଉ ଯେ ଆମେ ରୋଷେଇ କରନ୍ତି ତାଙ୍କ ପାଖରେ ବସିକି ଟ ଦେଖେଇ ନାଇଁ କଁ କଁ ପକାନ୍ତି। ସେ କଣ କରନ୍ତି? ମୁଁ କେହି ମାନେ ରୋଷେଇ କରିନି, ଦେଖିଛି ଯେତେବେଳେ ବଉ ରୋଷେଇ କରନ୍ତି।
ହ୍ୟାଲୋ।
ତମେ ଜାଣିଚ?
ନାଇଁ ମୁଁ ଜାଣିନି? ମୁଁ ସେଥିପାଇଁ ତମକୁ ପଚାରିଲି। ହ
ହଁ, ମୁଁ ମାନେ ଜାଣିଛି, ଆଉ ମାନେ ଗୋଟେ ଗୋଟେ ନା ଜିନିଷ ନା ଜାଣିନି? ତାକୁ କଣ କୁହନ୍ତି ବୋଲି?
ହଁ, ହଁ ଥାଉ ଆଉ ତାହେଲେ, ତମେ କଣ ରୋଷେଇ ଶିଖିଛ ସବୁ?
ମୁଁ, ତ ଏମିତି ହେଲେ ମୁଁ କରିପାରେ ସବୁ କରିପାରେ। ଚିକେନ୍ ମାଛ-ଅ।
ମାନେ ମାଛ ଟା ଭାଜି ଶିଖିଛ?
ନା ମାନେ ତରକାରୀ କରିଦିଏ।
ହଁ, ମୁଁ ବି ସେମତି ବନେଇକି, ମାନେ ମତେ ସବୁ ଜିନିଷ ଦେଲେ ମୁଁ କରିଦେବି। କିନ୍ତୁ ମାଛ ଟା କରିପାରିବିନି। କାହିଁକି ନା ମାଛ ଟା ମାନେ ମୁଁ ଜାଣିପାରେ ନା କଞ୍ଚା ଥାଏ, ତାକୁ ମୁଁ ଲୋଉଟେଇ ଦିଏ ସେ ପୁରା ଗୋଟେ ସାଇଡ୍ ହେଇଥିବ। ଗୋଟେ ସାଇଡ୍ ହେଇନଥିବ ସେଥିପାଇଁ ପୁରା ଭାଙ୍ଗିଯାଏ।
ହଁ, ମୁଁ ବି ଫାଷ୍ଟ୍ ଟାଇମ୍ ଯେବେ କରିଥିଲି, ମୁଁ ତାର ମାନେ ସବୁ ମାନେ ଅଲଗା ଅଲଗା କରିଦେଇଥିଲି?
ହଁ, ହଁ ମୁଁ ବି ସେମିତି। ମାନେ ପକେଇଥିବି ସେ ଫାଳେ ଇଆଡେ ପଳେଇଥିବ, ଫାଳେ ସିଆଡେ ପଳେଇଥିବ, ମାନେ ପୁରା ପୁରା ଦିଫାଳ ହେଇଯାଇଥିବ।
ଓ ତ ମୁଁ ସେମିତି ମାନେ କେବେ କେବେ ଏମତି ଏବେ ବୋଉ ଘରେ ନ ନାଇଁ ମୁଁ ଭାଜି ଦିଏ। ନହେଲେ ବୋଉ ଭାଜିନ୍ତି ତାଙ୍କର।
ହଁ, ହଁ। ଭଲ କଥା ଶିଖିବା କଥା।
ନ ଶଖିଲେ ପୁଣି ମାନେ ଘରେ କେ ରୁହନ୍ତି, କେବେ ନ ରୁହନ୍ତି, ଅସୁବିଧା ହେଇଯିବ।
ହଁ, ଆଉ ନ ଶିଖିଲେ ବି ଚଳିବ। ୟୁଟ୍ୟୁବ୍ ହେଇଗଲାଣିି ନା!
ହଁ, ତା ଦିହରେ ତ ଏବେ ତ ୟୁଟ୍ୟୁବରେ ସବୁ ପଳେଇ ଆସୁଛି।
ହଁ, ତମେ ଥରେ ଦେଖିବ ମାରିବ। ତେଲ କେମିତି ଗରମ ହୁଏ, ସେ ପୁରା ରେସିପି କହିଦ, ଫାଷ୍ଟ କଣେଇ ବସାନ୍ତୁ। ତ କଢେଇ ଗରମ ହେଲେ ଟିକେ ତେଲ ପକାନ୍ତୁ, ତେଲ ଫୁଟିଲେ ଜାଣିବି ଯେ ଗରମ ହେଇଗଲା।
ସେ ସବୁ କୁଏ ବୁଝେଇକି କୁହେ।
ହଁ, ମାନେ ସେ ଗୋଟେ ମିନିଟ୍ ର ଯୋଉଟା ଇଏଟା ମୁଁ ସେ ଦଶ ମିନ୍ଟି ଲଗେଇଦିଏ।
ହଁ, କିନ୍ତୁ ଭଲ ସେ ବୁଝେଇ ଦିଏ।
ହଁ, ପାଞ୍ଚ ମିନ୍ଟି ଛାଡିଦେବେ। ସେ ଗରମ ହବା ପାଇଁ ଗରମ ହେଇସାଇଲା, ପରେ ପୁଣି ତାକୁ ଇଏ କରିବେ, ସେ କରିବେ, ଏମିତି ଦୁନିଆକଥା ଗପେ
ତମକୁ ଖାଇବକୁ କଣ ଭଲ ଲାଗେ?
ମତେ କହିଲେ ଗୁପ୍ ଚୁପ୍ ଭଲ ଲାଗେରେ।
ଆଉ କିଛି ଭଲ ଲାଗେନି ନା!
ଯୋଉ ମତେ ଚିକେନ୍ ଭଲ ଲାଗେ, ଚିକେନ୍।
ମତେ ବି ଚିକେନ୍ ଭଲ୍ ଲାଗେ। ମାଛ
ହଁ ମତେ ମାଛ ଏତେ ବି ଭଲ ଲାଗେନି କାହିଁକିନା ମୁଁ ମାଛଟା ଛଡେଇକି ଭଲସେ ଖାଇ ପାରେନି।
ମୁଁ ବି ମାଛ କଣ୍ଟା ପାଇଁ ମତେ ଖାଇବାକୁ ଇଚ୍ଛା ହୁଏନି ମତେ ଚିକେନ୍ ଭଲ୍ ଲାଗେ। ତା ବାଡିରେ କି କି ଗଛ ଅଛି? ହାଲୋ।
ହଁ।
ମୁଁ କହିଲି ତମ ବାରିରେ କି କି ଗଛ ଅଛି?
ବାଡିରେ ଅଛି ଆମ୍ବ ଗଛ ଅଛି ଆଉ ଗୋଟେ ଲେମ୍ବୁ ଗଛ ଅ ଛି କମଳା ଗଛ ଅଛି ଆଉ ଗୋଟେ କଣ୍ ସେଟା ପଣସ ଗଛ ହେଇଚି ସେଥିରେ ପଣସ ବି ଫଳିଛି।
ଆଚ୍ଛା ତାହାଲେ ପଣସ ଗଛ ଅଛି।
ତମର ନାହିଁ?
ନାହିଁ ଆମ ପଣସ ଗଛ ନାଇଁ ଆମର ଆମ୍ବ ପିଜୁଡି ଏଇ ଗଛ ଅଛି।
ଏବେ ତ ଆମ୍ବ ହିଁ ଫଳିଥିବ ନା ଆମ୍ବ ଗଛରେ?
ହଁ ଆମ୍ବ ହେଇଥିଲା କେତେଟା ମାନେ ଏଇ ବର୍ଷ ଫାଷ୍ଟ ଥିଲା ତ ଦିଇ ତିନିଟା ହେଇଥିଲା ସେଟା ବି ମାନେ ଝଡିଗଲା।
ମିଠା ନା ଖଟା ପୁରା?
ନା ନା ତିନିଟା ଆମ୍ବ ଗଛ ଅଛି ଗୋଟେ ମିଠା ଅଛି ଆଉ ଦିଟା ଖଟା ଅଛି।
ଓହୋ ମାନେ କଞ୍ଚା ବେଳେ ଖଟା ନା ପାଚି ଗଲେ ବି ଖଟା?
ନାଇଁ ନାଇଁ କଞ୍ଚାରେ ବି ମିଠା ଲାଗେ ପାଚିଲେ ବି ମିଠା ଲାଗେ।
ନାଇଁ ଯୋଉଟା ଖଟା କଥା କହିଲ।
ହଁ ସେଟା ମାନେ କଞ୍ଚା ଟାଇମ୍ ରେ ବହୁତ୍ ଖ ଟା ଟିକେ ମାନେ ପାଚିଲା ହେଇଯିବ ଟିକେ ବଡ ହେଇଯିବ ତାପରେ ଟିକେ ମିଠା ଲାଗିବ।
ଆମର ବି ଗୁଟିଏ ଗଛ ଅଛି ହେଲା ମାନେ ଏତେ କଞ୍ଚା ବେଳେ ତମେ ଜମା ଖାଇ ପାରିବନି ପାଚି ଗଲେ ଏତେ ମିଠା ଲାଗୁଚି କିନ୍ତୁ ସେଟା ବହୁତ୍ ଲେଟ୍ ରେ ପାଚେ।
ଏବେ କିନ୍ତୁ ସବୁ ଝଡି ଗଲାଣିି ଗୋଟେ ଗୋଟେ ଗଛରେ ଅଛି ନହେଲେ ଆଉ ସବୁ ଝଡି ଗଲାଣି।
କିନ୍ତୁ ଏମିତି ପୁ ମଜା ପବନ ଫବନ ହଉନି।
ଉଁ ହୁଁ। ଆଉ ବି ସେଇଟା କଣ ଗୁଣ୍ଡୁଚି ମୂଷା କି କିଏ ଗୋଟେ ଯୋଉ ସ୍ ଥାରୂଆପତିନି ନୁହେଁ ନା ଗଛରେ ଚଢିକି ଆମ୍ବ ଖାଇ ଦଉଛନ୍ତି ପୁରା ଆରେ ପୁରା ବି ଖାଉନାହାନ୍ତି ପୁରା ଗୋଲ୍ କରିକି ଅଧା ଖାଇ ଦଉଚନ୍ତି।
ତାପରେ ଫୋପାଡି ଦେଇଥିବେ।
ଅ ନାଇଁ ସେ କଣ ଗଳନ୍ତି କି ସେ ବା ସେମ୍ତି ଲାଖିକି ଥିବ। ଆଉ ତମେ ଯେତେଅଳେ ବି ଯିବ ପାରିଆକୁ ଦେଖିବ ସେ ତାର ଅଧା ଖାଇ ଦେଇଥିବ ଆଉ ତାକୁ ଖାଇବୁ ନା ମରିବୁ ନା କଣ?
ଏଇ ଗୁଣ୍ଡୁଚି ମୂଷା ଗୁଡାକ ସବୁ ଅନା ଟିକେ ଟିକେ ଖାଇକି ସେମ୍ତି ରଖି ଦଉଛନ୍ତି।
ସବୁଥିରେ ପିଜୁଳିି କି ବି ସେମ୍ତି ଖାଇ ଦଉଛନ୍ତି।
ଆମ ଗଛ ଆଗରେ ଗୋଟେ ଖଜୁରୀ କୋଳି ଗଛ ଅଛି ସେଥିରେ ଆମେ ସେମିତି ବସିବେ ଟିକେ ଟିକେ ମାନେ ଇଏ କରିଦେବେ ଖୋପିଦେବେ ତାପରେ ତାକୁ ଛାଡିଦେବେ ସେ ତାକୁ ଦେଖିଲା ବେଳକୁ ସବୁ ଖଣ୍ଡିଆ ଖଣ୍ଡିଆ ହେଇକି ପଡିଥିବ।
କେହି ନାହିଁ, ଯୋଉଟା ସେମାନେ କାଆନ୍ତିନି କି କାହାକୁ ଖୋଇ ବିି ଦିଅନ୍ତିନି। କଣ ପାଇଁ କେଜାଣି? ଏବେ ଦେଖିଛ ନା ଯେତେବେଳେ ବି କୁକୁର ଗୋଟେ କୁକୁଡାକୁ ମାରିଦିଏ ତାକୁ ବି ଖାଏନି ତାକୁ ଫୋପାଡ଼ି ଦେଇକି ପଳାଏ। କାହିଁକି କେଜାଣି ଗୋଟେ ନିରିହ ଜୀବର ଜୀବନ ନେଇଯାଏ।
ସେଇପା।
କଣ ପାଇଁ କେଜାଣି?
ଯେମିତି ଦେଖିଛ ବେ ବେଙ୍ଗ ନା ମୂଷା ବିଲେଇ ମୂଷା କୁ
ଓହୋ।
ହଁ, ଏବେ ଆସିଲା।
ତମେ ଯାଇକି ଦେଖି